ହ୍ୟାଲୋ?
ହ୍ୟାଲୋ।
ହେଲୋ ହଁ। ହ୍ୟାଲୋ।
ହଁ ହଲୋ।
ହଁ କ କଣ କରୁଚୁ?
କଇବି ନେଟୱପ ହ୍ୟାଲୋ।
ହ୍ୟାଲୋ।
କଣ କରୁଚୁ?
ଏଇ ବ
ନିଲ ତୁକ
ଏ ଏଇଠି ବହିଛି ଆଉ ଖାଇସାରିଲୁଣି?
ହଁ ଖାଇକି ଆଇଲି ବା ଏବେ ତୁ ଖାଇସାରିଲୁଣି?
ହଁ ଖାଇକି ଜଷ୍ଟ ଉଠିକି ଆସିଲେ ଆଉ କଲେଜ ଯାଇନୁ?
ନାଇଁ ଆଜିଉ ବର୍ଷା ହଉଥିଲା ସେଥିପାଇଁ ତ ଯାଇନି ଆଉ।
ହୁଁ ଅ ହଁ କୋଉଥିରେ ଯାଉଚୁ କଲେଜେ?
ଏଇ ବସ ରେ ଯାଉଚି ବସ ରେ ସକାଳ ବେଳେ ହେ ବାପା ନେଇକି ଗୋଟେ ଗୋଟେ ଥର ଛାଡି ଦଉଚନ୍ତି ଆଉ।
ବସ୍ କଣ ସବୁବେଳେ ମିଳୁଚି?
ହଁ ଦଶଟା ବେଳେ ଯେତେବେଳେ ଯାଉ ସେତେବେଳେ ମିଳିଯାଏ ସକାଳ ବେଳେ ସାତଟାରେ ମିଳୁନି ବାପା ଯାଉଚନ୍ତି ଛାଡ଼ି। ଦେଖେ
ଅ ତୁ ଏକା ଯାଉଚୁ ନା ତୋ ସାଙ୍ଗ ମାନେଏ ଯାଉଚନ୍ତି?
ନା ମିଶି ଯାଉଚୁ ଆଉ।
ଅ। ତୋର କୋଉ କଲେଜେ?
ମୋର ପା ଆଇଜିି ଇନ୍ଦ୍ରାଗାନ୍ଧି।
ଓ ହଁ ବସ୍ କୋଉଠି ଯାଇ ରହୁଚି?
ବସ ସତୀ ଚଉରା ଯାଏ ଯାଉଚି ସେ ସତୀ ଚଉରା ପାଖେ ଛାଡୁଚି ତାଠୁ ସେପଟ ଆ ଚାଲି ଚାଲି ଯାଉଚୁ ଆଉ।
ଅ ହଁ ଆଉ ଆଉ ତମ ଘରେ କେମିତି ଅଛନ୍ତି?
ହଁ ସମସ୍ତେ ଭଲ ଆସଛନ୍ତି ତମ ଘରେ କେମିତି ଅଛନ୍ତି?
ହଁ ଆମ ଘରେ ସେମେତେ ଭଲ ଅଛନ୍ତି।
ହଁ ଆରେ ବାପାଙ୍କ ଦେହ କଣ ଖରାପ ହେଇଥିଲା?
ହଁ ଖରାପେ ହେଇଥିଲା ଏବେ ଠିକି ଠାକ ଅଛନ୍ତି ଆଉ।
ହଉ।
ଆଉ ରଥଯାତ୍ରାରେ ପୁରୀ ଫୁରି ଦେଇନୁ?
କଣ କହିଲୁ?
ମୁଁ କହିଲି ରଥଯାତ୍ରା ରେ ପୁରୀ ହେରିକା ଯିବନି?
ସେ ରଥଯାତ୍ରରେ କହୁଛନ୍ତି ଯିବାକୁ ସେ ଭିଡ ପ୍ରବଳ କିଏ ଯିବ। ଆଉ ତୁ ଯିବୁ ରଥ ଯାତ୍ରାକୁ?
ଦେଖିବା ଭିଡ ତ ହବ ରଥଯାତ୍ରାରେ ଯାହାବି ହେଲେ।
ହୁଁ ରଥ ଯାତ୍ରା
ରତ ରଥ ଯାତ୍ରରେ ଭିଡ ହବ ରଥ ଯାତ୍ରା ସରିଲେ ବି ଭିଡ ହଉଚି ସେଠି।
ହଁ ଇଆଡେ ସବୁବେଳେ ଭିଡ।
ହଁ ଦେଖିବା ଯିବା ଆଉ କୋଉ ଦିନ ଗଟେ ଆଉ। ଠାକୁର ଯେତେବେଳେ ବାହାରେ ଥିବେ ସେତେବେଳେ ଭାବୁଚି ହଁ ସେତିକି ବେଳେ ଭାବୁଚି ଠାକୁର ସେତେବେଳେ ବାହାରେ ଥିବେ ନା
ହଁ ସେତେବେଳକୁ ଗଲେ ଯଦି ହବ ହବ।
ହଁ।
ହଉ ଆଉ।
ଆଉ ପାଠ ପଢା କେମିତି
ହଁ ଭଲ ଚାଲିଛି ପରା ପ୍ଲସ୍ ଥ୍ରୀ ହେଲା।
ହଁ।
ହଁ ତୋ କଉ କଲେଜ?
ମୋର ଶାରଳା।
ଅହଁ ଶୈଳବାଳାରେ
ହଁ।
ହଉ ଆଉ
ତମର କେବେ କଣ ପଢ଼ା ହଉଛି ଏବେ?
ହଁ ଆମର ସେ ହଁ ଭଲ ପଢା ହଉଛି।
ମୋର ପଲଟିକାଲ୍ ଅର୍ନସ।
ହଁ ପଲିଟିକାଲ ସାଇନ୍ସ ନା?
ହୁଁ ତୁ କଣ ନେଇଛୁ ଆର୍ଟସ ନା କମର୍ସ?
ଆର୍ଟସ ଆର୍ଟସ।
ଆର୍ଟସ ନେଇଛି ନା।
ହୁଁ ଆଉ ତମର ପ୍ଲସ ଟୁ ରେ କଣ ଥିଲା?
ମୋର ପ୍ଲସ ଟୁରେ ଆର୍ଟସ୍ ଥିଲା।
ଓହୋ, ଆଉ ତୋ ଭଉଣୀ ଏବେ କଣ କରୁଛି?
ମୋ ଭଉଣୀ ମୋ ଭଉଣୀ ବି ସେଇ କଲେଜ ପ୍ଲସ୍ ଥ୍ରୀ କରୁଛି ଏବେ।
ଅଁ
ମୋର ଲାଷ୍ଟ ଇୟର ତାର ଫାଷ୍ଟ ଇୟର ଚାଲିଲା ଆଉ।
ସେ ଭଲ ମାର୍କ ରଖିଥିଲା ପ୍ଲସ ଟୁ ରେ।
ହଁ।
ହଁ ହଁ ଆଉ ତୋ ଦେହ କେମିତି ଅଛି?
ହଁ ମୋ ଦେହ ବଢିଆ ଅଛି ଆଉ ତୋର?
ହଁ ହଁ ମୋ ଦେହ ବି ଭଲ ଅଛି ଆଉ, ଆଉ ତୁ ମେହେନ୍ଦୀ ଫେହେନ୍ଦୀ କରୁଛୁ ନାଁ ନାଇଁ?
ହଁ ଚାଲିଛି ସେଥିପାଇଁ ସେମିତି ଆଉ।
ମେହେନ୍ଦୀ ଗୋଟେ ବ୍ରାଇଡାଲ ମେହେନ୍ଦି ମାନେ କେତେ ପ୍ରାଇସ ନଉଛ?
ହାତ ଅନୁସାରେ ମୋଟା ହାତ କି ପତଳା ହାତ? ସେଇ ଅନୁସାରେ
ହଉ ଆମର ବି ଗୋଟେ ଦିଦିର ବାହାଘର ଅଛି ଡାକିବି ତମେ ଆସିବ କରିଦବ ତାଙ୍କର ଟିକେ।
ହଁ ଯିବା ଆଉ, କେବେ ଅଛି ବାହାଘର?
ଏଇ କହୁଥିଲେ ଜୁଲାଇ ତିନି ତିନି ଆଡ଼କୁ ଅଛି।
ଉଁ ହୁଁ। ଠିକ୍ ଅଛି ମତେ କହିବୁ ଆଉ ଫ୍ରି ଥିଲେ ଯିବି ନହେଲେ ଦେଖିବା ଆଉ।
ହଁ ହଁ ମୁଁ ତମକୁ ଆଗୁଆ କହିଦେଇଥିବି ତମେ ଫ୍ରି ହେଲେ ଆସିବ ଆଉ।
ଉଁ ହୁଁ, ଆଉ ରାନି ଦିଦି ଖବର କଣ?
ହଁ ରାନି ଦିଦି ସେ କଲ୍ କରିଥିଲି ସେ ତାକୁ ପଚାରୁଥିଲି କଣ କରୁଛୁ କଣ ନାହିଁ, ଏବେ କଲ କରିନି। କିଛି ଦିନ ତଳେ କଲ୍ କରିଥିଲି।
ଉଁ ଓ ହୋ, ହେତା
ନା କରିନି ଆଉ ଫ୍ରି ହେଲେ କରିବା କେବେ ଗୋଟେ ସେ ତ ଏ ଯେ ବାହାସାଆ ବିବାହିତ ନାରୀ ନା ହୁ କାମ ଏଟପ ସେପଟ ଫ୍ରି ନଥିବ।
ହଁ, ହଁ।
ହଁ
ଆଉ ତ ଶାଶ ଶ୍ୱଶୁର ସବୁ ଭଲ?
ହଁ।
ହଉ।
ହ କଲେଜ୍ ଯାଉଛୁ ଆଉଛୁ କେତେବେଳେ?
ସେନି କ୍ଲାସ୍ କେବେ ଠିକ ନାହିଁ, କେବେ କେବେ ଏଗାରଟରେ କ୍ଲାସ୍ ସରୁଛି। କେବେ କେବେ ବାରଟା ହେଇଯାଉଛି। ଏଗାରଟା ପଇଁଚାଳିଶ ଏମିତି, ଏ ସାଡେ ଦି ସାଡେ ଗୋଟେ ଦିଟା ଏମିତି।
ଓ ହୋ।
ଏ ତୋମର ପ୍ଲସ୍ ଥ୍ରୀ ତ କ୍ଲାସ୍ ଟାଇମ୍ ଅଲଗା ଥିବ?
ହଁ ଅଲଗା ଛମର ପାଇଁ।
ହୁଁ। ଅ, ଆଜି ତୋମର ସେଇଠି ବର୍ଷା ହେଇଛି?
ହଁ ରାତିରୁ ବର୍ଷା ହଉଛି।
ହୁଁ, ହୁଁ। ଆମର ବି ଇଆଡ଼େ ସେଇ ରାତିରେ ବି ବର୍ଷା ହେଇଥିଲା। ହଁ
ଏଇ ଟାଇମ୍ ରେ ତ ବର୍ଷା ହୁଏ ଆଉ।
ଆଉ ତ ଭଉଣୀ ଏବେ କଣ ଅନର୍ସ ରଖିଲା ପ୍ଲସ୍ ଥ୍ରୀରେ?
ଉଁ, ଇକୋନମିକ୍ସ ରଖିଛି।
ଇକୋନମିକ୍ସ ହଁ, ହଁ।
ଭଲ ଷ୍ଟୁଡେଣ୍ଟ ଟା ନା ସେ ସେଥିପାଇଁ ଇକୋନୋମିକ୍ସ ନେଇଛି।
ହଁ ହଁ ମୁଁ ବି ଶୁଣିଥିଲି ତୋମ ଭଉଣୀ ଟି ଭଲ ପାଠ ପଢେ।
ହଁ ସେ ପଢେ ପାଠ ଫାଷ୍ଟ କ୍ଲାସ୍ ଷ୍ଟୁଡେଣ୍ଟ।
ଅଁ,
ମୋଠୁ ବି ବଢିଆ ପଢେ।
ଓ ତମୋଠୁ ବି ବହୁତ ଭଲ ପାଢେ ସିଏ?
ହଁ।
ହୁଁ। ପ୍ଲସ୍ ଟୁ ର ତ ନୋଟ୍ସ ସବୁ ତୋମ ପାଖେ ଥିବ? ସେକେଣ୍ଡ ଇୟର୍ ଓହୋ, ମୁଁ କେବେ ଗଲେ ମୋତେ ଟିକେ ଦବ ଆଉ।
ହଁ ଆଉ ଆସିକି କେବେ ଗୋଟେ ନବ ଆଉ ସବୁ ଅଛି ମୋ ପାଖେ।
ହଉ ହୋ
ତୋମର ଫାଷ୍ଟ ଏକ୍ଜାମୂ ସରିଗଲାଣି ଇଣ୍ଟରନାଲ୍?
ନାଇଁ ଏବେ ପ୍ଲସ୍ ଟୁ ସେକେଣ୍ଡ ଇୟର୍ ଷ୍ଟାର୍ଟ ହେଲା।
ଓହୋ, ଫାଷ୍ଟ ଇୟରୂ ରେ ଇଣ୍ଟରନାଲ୍ ଗଣା ହୁଏନି ତ
ହଁ ଫାଷ୍ଟ ଇୟର୍ ଇଣ୍ଟରନାଲ ହେଲା, ହାପିଆଲି ହେଲା, ତାପରେ ଆନୁଆଲ୍ ବି ହେଲା।
ଓ ହଁ ଭଲ ହେଇଛି
ହଁ, ହଁ ସେମତି ଭଲ ହେଇଛି ଆ, ଗୋଟେ ଗୋଟେ ସେ ଗୋଟ ଗୋଟେ ସବଜେକ୍ଟ ଟିକେ ଭଲ ହେଇନଥିଲା ହିଷ୍ଟ୍ରି ଟା। ସେଗୁରା ବହୁତ୍ କଷ୍ଟ
ହୁଁ ସେଗୁରା ସବୁ ମସିଆ ଚେଷ୍ଟା ତ ରଖିଆକୁ ଟିକେ କଷ୍ଟ ଲାଗେ ଆଉ
ସେଇ ସେଇ ହିଷ୍ଟ୍ରି ଟି ଖରାପ ହେଇ ସବୁ ଠିକ୍ ଠାକ୍ ହେଇଚି
ଆଃ
ମାମାଙ୍କ ଦେହ ଭଲ ଅଛି
ହଁ
ଆଉ କେବେ ଘରକୁ ଆସୁନ୍
ହିଁ ଯିବା କେବେ ଗୋଟେ ଆଉ କାମ ସରୁ
ଆଉ ତମେ କଲେଜ୍ ଯାଉଚ
ହଁ ଯାଉଚି କେତେଅଳେ କେମିତି ଯାଉଛି ଏବେ ତ ଯାଇନି ବର୍ଷା ଫର୍ଷା ହଉଛି
ଆ ତମ ଗାଁରେ ଏବେ ଗୋଟେ କଣ ନୂଆ ମନ୍ଦିର ପଚିଷ୍ଟା ହେଇଥିଲା
ହଁ ମଙ୍ଗଳା ମନ୍ଦିର ଶନି ମନ୍ଦିର ପ୍ରତିଷ୍ଠା ହେଇଥିଲା
ନାମିଳା କୁଆଡେ ହେଇଥିଲା ମୁଁ ଶୁଣିଥିଲି
ହଁ ହେଇଥିଲା
ଆଉ ଏଥରେ ତମର କାର୍ତ୍ତିକସ୍ୱର ହବନି
ହଁ ସେଇଟା ସେ ସବୁବେଳ ପାଇଁ ହବ
ସେ ଜିନିଷ ବନ୍ଦ ହେଲେ ସମସ୍ତଙ୍କ ମୁଣ୍ଡ ପାଗଳ ହେଇ ଯିବନି ସେଇଟା ଆମର ଗୋଟି ଏ ଫେଷ୍ଟିଭାଲ
ଆଉ ଏ ବର୍ଷ ଯାତ୍ରା କରିବେନି
ଏବ ବର୍ଷ ସରିଯାଇଚି ଆର ବର୍ଷ ଯାତ୍ରା ହବ
ଅହଁ ଏବର୍ଷ ସରିଗଲାଣି ନା ତମ ଗାଁରେ
ହୁଁ
ଆାର ବର୍ଷ ହଁ ସେ ଏପ୍ରିଲ ମାର୍ଚ୍ଚ ଏପ୍ରିିଲ୍ ମେ ଆଡ଼କୁ ହବ ଆଉ
ଭଲ ସେଟେବେଳକୁ କରିଦେବି ଗୋଟେ ବର୍ଷ ତମ ଯାତ୍ରରେ ଯାଇଥିଲେ ବର୍ଷା ହଉଥିଲା
ହଁ ସେ ସେଇ ଏଇ ମେ ଜୁନ ଆଡ଼ୁ ହୁଏ ତ ଲେଟ୍ ରେ ହେଲେ
ହଁ ଜଏନ୍ କରିଥିଲି ମାସେ ଟେ ହବ ମୁ ଜଏନ୍ କରିଦେଇଥିଲି ଯାଉ ଛି ଆଉ ଜଏନ୍ କରିଛି ଆଉ ଯିବିନି କାଇ
ହୁଁ ମୁଁ ଭାବୁଥିଲି ଟିକେ ଜିମ୍ ଜଏନ୍ କରି ତୋ ସେଇ ଜିମ୍ କୁ ଯିବି ତମ ଜିମ୍ ଟା କଉଠି
ଏଇ ତ୍ରିଶୁଳିଆ ପାଖରେ ସେଇପଟେ କଟକ ଆଡୁ ଗଲା ବେଳକୁ ସେଇଟା ଅଛି ଫିଟନେସ
ହଉ ମୁଁ ଆଜି ଯିବି ଜଏନ କରିବାକୁ ତ ଥିବୁ ଆଉ
ହୋଊ ଆଇଲା ବେଳକୁ କଲ୍ କରିକି ଆସିବୁ ଆଉ
ହଁ ହଁ ଯଦି ଗଲାବେଳେ କଲ୍ କରିବି ଆଉ ଏବେ ପ୍ଲସ୍ ଥ୍ରୀ ପଢ଼ାପଢି ଭଲ କରେ ଏକ୍ଜାମ ଦବୁ ଆଉ
ହଁ ଆମର ତ ସେମିଷ୍ଟର ଚାଲିଛି ଆଉ
ସେମିଷ୍ଟାରେରେ ତମେ ଭଲ ହଉଛି?
ହଁ
ହଉ, ହଉ।
ତମର ଏକ୍ଜାମ କେବେ ପ୍ଲସ୍ଟୁ ଫାଇନାଲ?
ହଁ ପ୍ଲାମର ପ୍ଲସ୍ଟୁ ପା ଏବେ ତ ପ୍ଲସ୍ଟୁ ହେଲା ଫାଇନାଲ ହବ। ଆରବର୍ଷ ଆଡ଼କୁ ଆଉ।
ଆର ବର୍ଷ ତମ ଡେଟ୍ କହିନାନ୍ ଆମକୁ ତ ଆଗରୁ ଡେଟ୍ କହିଦଉଥିଲେ।
ଆମର ପା ଏବେ ସେକଣ୍ଡଇୟର ହେଲା ରିଆଡ଼ମିସନ ହେଇନି ଏବେଁ ଯାଏ।
ରି ଆଡ଼ମିସନ ହେଇନି ତମର?
ନାଁନା।
ଏତେ ଲେଟ୍ କଣ ଆମର ହେଇଯାଇଥିଲା ଏତେବେଳକୁ।
ନାଇଁ ଆମର ରିଆଡ଼ମିସନ ହେଇନି କି କିଛି କହିନାହାନ୍ତି ତ?
ପାଠପଢ଼ା ତମର ଷ୍ଟାର୍ଟ ହବ।
ହଁ ଜୁଲ୍ ଏବେତକ ଯୋଉ ପ୍ଲସଥ୍ରୀ ପିଲାଙ୍କର ଆଡ଼ମିସନ କରୁଛନ୍ତି। ତାପରେ ପ୍ଲସଟୁ ଫାଷ୍ଟଇୟର ଏବେ ଯୋଉ ହେବ ତାଙ୍କର।
ତାହେଲେ ଅଗଷ୍ଟ ବେଳୁକୁ ତମର ପାଠପଢା ଷ୍ଟାର୍ଟ ହବ ବଧେ।
ହୁଁ
କାରନା ମୁଁ ଯେତେବେଳେ ପଢୁଥିଲି ଅଗଷ୍ଟ ବେଳୁ ବି ପାଠପଢ଼ା ଆସ୍ତେ ଆସ୍ ଷ୍ଟାର୍ଟ ହେଇନଥିଲା ଚାଲିଥିଲା ସେମିତି ଆଉ।
ଆମର ବି ସେନ୍ତି ମାନେ ଏତେ ଏତେ ଭଲରେ ପଢ଼ଉନାହାନ୍ତି ଟିକେ, ଟିକେ, ଟିକେ, ଟିକେ ପଢ଼ଉଛନ୍ତି ଆଉ।
ଅଇକା ଏତେ କିଛି ଧ୍ୟାନ ଦେବେନି ଅଇକା ସବୁ ଆଡ଼ମିସନ ନେବେ ନା। ତ ଏତେ କିଛି ଧ୍ୟାନ ଦେବେନି। ତାପରେ ସେଇ ଅଗଷ୍ଟ ସେପ୍ଟେମ୍ବର ଆଡ଼କୁ ପାଠପଢ଼ା ପଢ଼ାରେ ଷ୍ଟାର୍ଟ ହେଇଯିବ। ଆମ ବେଳେବି ସେଇଆ ହଉଥିଲା।